ହାଁ ହଁ କଣ କରୁଥିଲୁ? ନମସ୍କାର କଣ କରୁଥିଲୁ? ଉୁଁ ହୁଁ ଆଉ ଖାଇବା ହେଲାଣି?
ହଁ ଖାଇବା ସରିଲାଣି।
ହୁଁ ଆଚ୍ଛା କଣ ଖାଇବା ହେଲା?
ଆଜି ହେଇଥିଲା ବରା ତରକାରୀ।
ହୁଁ ହୁଁ। ମୁଁ ଆଜି ଚକୁଳି ଆଉ ଭଜା ଖାଇଲି ଆଉ।
ଆଚ୍ଛା।
ଆଉ ମୁଁ ଭାବୁଥିଲି ଆଜି ଟିକେ ଆମେ ଉଁ ସୋସିଆଲ ମିଡିଆର ଉପକାରିତା ଆଉ ଅପକାରିତା ବିଷୟରେ ଟିକେ କଥା ହେଇଥାନ୍ତେ।
ହଁ ଠିକ ଅଛି।
ହଁ କ କହ କଣ କହୁଛୁ।
ସୋସିଆଲ ମିଡିଆ ର ଯଦି କଥା ହଉଛି ସୋସିଆଲ ମିଡିଆ ତେବେ ଆମର ଦେଖିବା ପାଇଁ ଦୈନନ୍ଦିନ ଜୀବନରେ ସେ ଏଵେ ବହୁତ ଗୁରୁତ୍ୱପୂର୍ଣ୍ଣ ହେଇଯାଇଛି ଆମ ପାଇଁ। ଛୁଆ ମାନଠୁ ନେଇକି ବଡ ମାନେ ପର୍ଯ୍ୟନ୍ତ ସମସ୍ତେ ଏହାର ବ୍ୟବହାର କରୁଛନ୍ତି। ସୋସିଆଲ ମିଡିଆ ଇଣ୍ଡିଆରେ ଆଉ ଭାରତରେ ଆସିବା କଥା ତାହେଲେ ଦୁଇ ହଜାର ଚାରି ମସିହାରୁ ଏଇଟା ହାଁ ଆରମ୍ଭ ହେଇଛି। ପାଖାପାଖି କୋଡିଏ ବର୍ଷ ହେଲାଣି ଏଇଟା ଲୋ-ଲୋକମାନଙ୍କୁ ବହୁତ କଣ କଛି ସାହାଯ୍ୟ ପ୍ରୋଭାଇଡ କରିକି କଣ କଛି ଯଦି ଆମେ କଥା କହିବା ଛୁଆ ମାନଙ୍କର ତ ଛୁଆ ମାନେ କଣ କରୁଛନ୍ତି ନା ସୋସିଆଲ ମିଡିଆ ଥ୍ରୁରୁ ଯେମତି ୟୁଟ୍ୟୁବ ହେଲା ଆ। ଆ ଇନଷ୍ଟାଗ୍ରାମ ହେଲା ଏ ସବୁ ଜିନିଷରୁ ସେମାନେ ଅନଲାଇନ କ୍ଲାସେସ୍ କରିପାରୁଛନ୍ତି। ଗୋଟେ ବେନିଫିଟ ହଉଛି ଯେ ସେଥିରେ ସେମାନେ କଣ କରୁଛନ୍ତି ନା ଭିଡିଓ ଅ ଦେଖି ପାରୁଛନ୍ତି ଟିଚର ମାନଙ୍କୁ ଦେଖିକି ପଢିକି ଶୁଣି ପାରୁଛନ୍ତି। ଅଡିଓ ଥ୍ରୁରୁ ସେମାନେ ତା ଜାଣି ପାରୁଛନ୍ତି କି ପାଠକୁ ବୁଝି ପାରୁଛନ୍ତି। ଆ ବଡ ମାନଙ୍କ ପାଇଁ ହେଲେ ଆମ ଆମେ ତାକୁ- ନିନ୍ୟୁଜ ହଉ କି ଦୈନନ୍ଦିନ ଜୀବନରେ ଯାହା ଯାହା ହଉଛି ଦେଶର ବିଦେଶର ସବୁ ସବୁ ଘଟଣା ଆମେ ସୋସିଆଲ ମିଡିଆ ଥୁରୁୁ ଜାଣିପାରୁଛେ।
ହୁଁ।
ସେମିତି ଆ ସୋସିଆଲ ମିଡିଆ ଯୋଗୁ ଆମେ ଘରେ ବସିକି କୌଣସି ଜିନିଷ ଆମକୁ ଦରକାର ହଉଛି। କି ଅ ଜିନିଷ ଆମକୁ ଦରକାର ହଉଚି ତ ଆମେ ତାକୁ ଅନଲାଇନ ରୁ ହଉ କି ଜାଗାରୁ ଜିନିଷ ଆଣିପାରୁଛେ। ଏ ସବୁ ଜିନିଷ ଆମକୁ ବହୁତ ବେନିଫିଟ କରୁଛି। ତା ସାଙ୍ଗେରେ ସୋସିଆଲ ମିଡିଆ। ଆମକୁ ସବୁ ସମ ସାଙ୍ଗରେ କନେକ୍ଟେଡ କରିକି ରଖୁଛି ଯେମତିି ଆମର ଆମେ ଧର ମାନେକର ଓଡିଶାରେ ରହ ବାହାରେ ଦୂରରେ ରହୁଛନ୍ତି କୋଉ ଦେଶରେ ରହୁଛନ୍ତି କି କି ବିଦେଶରେ ରହୁଛନ୍ତି ତାଙ୍କ ସାଙ୍ଗରେ ଆମେ ବ ଆମେ ହ୍ୱାଟସଆପ୍ ଥ୍ରୁ ହ୍ୱାଟସଆପ୍ ଯୋଗୁରୁ ତାଙ୍କ ସାଙ୍ଗେ ଭିଡିଓ କଲ୍ କରି କଥା ହେଇ ତାଙ୍କୁ ଦେଖିପାରୁଛେ ତାଙ୍କ ସାଙ୍ଗେ ମେସେଜ କରି କଥା ହେଇ ପାରୁଛେ। ତାଙ୍କର ସବୁ ଦିନର କଥା ଖବର ବୁଝି ପାରୁଛେ। ଏଇସବୁ ଜିନିଷରେ ସୋସିଆଲ ମିଡ଼ିଆ ଆମକୁ ହେଲ୍ପ କରୁଛି। ଏ ଏବେ ତମେ କଣ କୁହ ତମେ କଣ ବସି ଭାବୁଛ।
ହଁ ମୋ ହିସାବ ରେ ସୋସିଆଲ ମିଡିଆ ଯେତିକି ଭଲ ସେତିକି ମଧ୍ୟ ଖରାପ। ସୋସିଆଲ୍ ମିଡ଼ିଆର ଅତ୍ୟଧିକ ବ୍ୟବହାର ଯୋଗୁଁ ଯୁବପିଢ଼ି ମାନଙ୍କର ଆଜିକାଲି ବହୁତ ଅସୁବିଧାର ସମ୍ମୁଖୀନ ହଉ ଯେମିତି କିି ଯୁବପିଢି କାଲି ଆଜିର ଯୁବପିଢି କାଲିର ନାଗରିକ ହେବେ। ତ କିନ୍ତୁ ସେମାନେ। କଣ କରୁଛନ୍ତି ସେମାନେ କାଲିର କଥା ନ ଭାବିକି ନିଜ ଭବିଷ୍ୟତ କଥା ନ ଚିନ୍ତା କରିକି ସେମାନେ ଆଜି। ଏଇ ଯୋଉ ସୋସିଆଲ ମିଡିଆରେ ବୁଡିକି ରହୁଛନ୍ତି। ଯାହା ଦ୍ଵାରା ସେମାନଙ୍କର ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ଖରାପ ହଉଛି। ଆଉ ଲୋକମାନଙ୍କୁ ସାଇବର ଠକେଇ ମଧ୍ ମଧ୍ୟ ହଉଛି ସମୟ ନଷ୍ଟ ମଧ୍ୟ ହଉଛି ସାଇବର ବୁଲିଂ ମଧ୍ୟ ହଉଛି। ଆଉ ଏଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଖା ହଉଛି ଏଇ ସୋସିଆଲ ମିଡିଆ ଯୋଗୁଁ। ସମୟର ବହୁତ ନଷ୍ଟ ହଉଛି ଯେମତି କିି। ମୋବାଇଲ ବ୍ୟବହାର କରିବା ଦ୍ଵାରା ପାଠ ପଢା କାମରେ ବାଧା ସୃଷ୍ଟି ହଉଛି। ଆଉ ସେମାନେ କଣ କରୁଛନ୍ତି। ସେଇ ଯଉ ଟାଇମ୍ ରେ ପଢ଼ିବା କଥା ସେ ଟାଇମ୍ ରେ ନ ପଢ଼ିକି ସେମାନେ ମୋବାଇଲ୍ ବ୍ୟବହାର କରୁଛନ୍ତି। ତ ପଢା ଟାଇମ ସରି ଯାଉଛି ସେମାନେ ଠିକ ଟାଇମ ରେ ହୋମୱାର୍କ ବି କରିପାରୁନାହାନ୍ତି। ଏଇଟା ତେତେ ତାଙ୍କର ସମୟ ନଷ୍ଟ ହିଁ ହେଲା ନା। ତାପରେ କଣ ହଉଛି ମାନସିକ ସ୍ଵାସ୍ଥ୍ୟ ଉପରେ କୃପା ପଡୁଛି ମାନସିକ ସ୍ଵାସ୍ଥ୍ୟ କେମିତି ଖରାପ ହଉଛି। ଅନ୍ୟମାନଙ୍କ ଜୀବନ ଶୈଳୀ ସହିତ ସେମାନେ ଯୋଉ ଦେଖୁଛନ୍ତି ସବୁ ସୋସିଆଲ ମିଡିଆରେ କଣ କରୁଛନ୍ତି ଆଜିକାଲି ଫେସବୁକ ରେ ଫଟୋ ଅପଲୋଡ କରୁଛନ୍ତି। ଫଟୋ ଯୋଉ ଲୋଡ କରୁଛନ୍ତି ଦେଖୁଛନ୍ତି ସେମାନେ କିଏ କାଶ୍ମୀର ବୁଲି ଯାଉଛି କିଏ ବାଙ୍ଗାଲୋର ବୁଲି ଯାଉଛି। କିଏ କୋଉଠି ଦର୍ଶନୀୟ ସ୍ଥାନ ବୁଲି ଗଲା ତ ସମସ୍ତେ ନିଜେ। ଦେଖୁଛନ୍ତି ସେଗୁଡା କହୁଛନ୍ତି ତାଙ୍କ ଘରେ ଆସିକି ବାପା ମା କୁ କହୁଛନ୍ତି କିନ୍ତୁ ସ୍ତ୍ରୀ ଦେଖିଲେ ସ୍ଵାମୀ କୁ କହୁଛି। କି ଛୁଆ ଦେଖିଲେ ବାପା ମାଙ୍କୁ କହୁଛନ୍ତି କହୁଛନ୍ତି ଆ ଏ ମାନେ ମୋ ସାଙ୍ଗ ଟା ଆଜି ଇଆଡେ ବୁଲିବାକୁ ଯାଇଥିଲା। ଆମେ ଯିବା ତ ସେତେବେଳେ ସେଇ ଜିନିଷ ଟା ବହୁତ ଅସୁବିଧା ହଉଛି ଅନ୍ୟ କୁ କୁ ଦେଖିକି ସେମାନେ ନିଜ ଜୀବନ ଶୈଳୀକୁ ଚେଞ୍ଜ କରୁଛନ୍ତି ଜୀବନ ଶୈଳୀ ବଦଳଉଛନ୍ତି ମାନେ। ସେ କହୁଛନ୍ତି ଯେ ଆମେ ସେମାନେ ବୁଲିବାକୁ ଯାଉଛନ୍ତି ଆମେ କାହିଁକି ଯାଇପାରୁନୁ। ସେମାନେ ଏଇ ସବୁ ଜିନିଷ କରିକି ଖାଉଛନ୍ତି ଘରେ ସବୁ ଷ୍ଟାଟସ ରେ ହ୍ଵାଟସଆପ୍ ଷ୍ଟାଟସ ରେ ଦଉଛନ୍ତି। ଖାଇବା ଲୋଡ଼ କରୁଛନ୍ତି ୟୁଟ୍ୟୁବ ରେ ଦଉଛନ୍ତି ଖାଇବା। ତ ସେମାନେ ସେ ଖାଇବା ଦେଖିକି ତାଙ୍କ ପ୍ରତି ଆଗ୍ରହ ହଉଛି ସେ ଖାଇବା ପାଇଁ। ସେ ଖାଇବା ଦେଖି ସେମାନେ କଣ କରୁଛନ୍ତି କହୁଛନ୍ତି ଆମେ ବି ଏଇ ଖାଇବା ଘରେ ବନେଇବୁ ତାଙ୍କର ଘରେ ଗଲ ସ ସୁବିଧା ଅସୁବିଧା ସେମାନେ ବୁଝୁନାହାନ୍ତି କହୁଛନ୍ତି ନାଇଁ ଆମେ ଆଜି ଏଇଟା ଖାଇବୁ ଆମେ କାଲି ସେଇଟା ଖାଇବୁ ଏୟା ସବୁ ହଉଛନ୍ତି ସାଇବର ବୁଲିଂ ଦ୍ଵାରା କଣ ହଉଛି। ସାଇବର ବୋଲିୁଂ ଦ୍ୱଲା ଅପରିଚିତ ବ୍ୟକ୍ତି ଅନଲାଇନ ର ଯୋଉ ଅପରିଚିତ ବ୍ୟକ୍ତି କଣ କରୁଛନ୍ତି। ବିଭିନ୍ନ ପ୍ରକାର ମିଥ ମିଛ ପ୍ରଚାର କରୁଛନ୍ତି ମିଛ। ପ୍ରଚାର ବଦନାମ କରୁଛନ୍ତି ଯେମିତି କି ପିଲା ଝିଅ ମାନେ। ଙ୍କର କଥା ହଉଛନ୍ତି ହ୍ୱାଟସପ ରେ ଚାଟିଂ ରେ। ସେ ଫେସବୁକ ରେ ବି କୋଉ ଝିଅ ପୁଅ ହେଇକି କଥା ହେଇଯାଉଛି ପୁଅ ଝିଅ ହେଇକି ବି କଥା ହେଇଯାଉଛି। ତ ସେ ସବୁ ଜିନିଷ ଦ୍ଵାରା ସେମାନେ ଫଟୋ ମାଗୁଛନ୍ତି ନିଜର ପର୍ସନାଲ ଡିଟେଲ ମାଗୁଛନ୍ତି। ଫଟୋ ନେଇ ଯାଉଛନ୍ତି ତାପରେ ତାଙ୍କୁ ନେଇକି ଇଉ ହଇରାଣ କରୁଛନ୍ତି କି ଅ ଅଁ ଏମିତି କରି ଠକୁଛନ୍ତି ଧମକ ଦଉଛନ୍ତି ମିଥ୍ୟା ଅପବାଦ ପ୍ରଚାର କରୁଛନ୍ତି ଆଉ ବଦନାମ ମଧ୍ୟ କରୁଛନ୍ତି ଫଟୋ ଇଏ କରିକି। ଏ ଏଗୁଡା ନାବାଳକ ନାବାଳିକା ମାନଙ୍କ ପାଇଁ ବହୁତ ଖରାପ ପ୍ରଭାବ ପକଉଛି। ଏଇ ଯୋଉ ସାଇବର ବୋଲିଂଟା ଲୋକମାନାନଙ୍କ ଉପରେ ନାବାଳିକ ଆଉ ନାବାଳିକ ମାନଙ୍କ ଉପରେ ବହୁତ ପ୍ରଭାବ ପକାଉଛି। ତାପରେ ନିଜର ଯେ ମାନେ ଯୋଉ ଫେସବୁକ୍ ସୋସିଆଲ ମିଡିଆ ହଉ ଯାହାବି ଯୋଉ ଏକଉଣ୍ଟ ତିଆରି କରିକି କି ସେମାନେ କଣ କରୁଛନ୍ତି ନିଜର ପର୍ସନାଲ ଦେଖଉଛନ୍ତି। କିଏ ଜନ୍ମଦିନ ପାଳନ କଲା ଦେଖେଇ ଦେଲା କିଏ ଆନିଭର୍ସରୀ ପାଳନ କଲା ଦେଖେଇ ଦେଲା କିଏ ଆଜି ମୁଁ ପୂଜା କରୁଛି ଆଜି ମୁଁ ମନ୍ଦିର ଯାଉଛି ଏସବୁ ଜିନିଷ ନିଜର ପର୍ସନାଲ୍ ଡିଟେଲ୍ ସୋସିଆଲ୍ ମିଡ଼ିଆରେ ସେୟାର କରୁଛନ୍ତି। ତ ଲୋକମାନେ ଜାଣିକି ତାଙ୍କୁ କଣ କରୁଛନ୍ତି ତାଙ୍କୁ କୋଉଠି ଫଲୋ କରୁଛନ୍ତି। କିଏ ହ୍ୟାକ୍ କରୁଛି ଏକକାଉଣ୍ଟ କୁ କିଏ ଏମତି ଆ କିଏ ବ୍ଲାକ୍ ମେଲିଙ୍ଗ କରୁଛନ୍ତି ଏଇଭଳିଆ ସବୁ ସୂଚନା ହଁ ଦିଆ ହଉଛି। ଆଉ ଶାରୀରିକ ସମସ୍ୟା ବେଶୀ ଫୋନ ରେ ଛୋଟ ଛୁଆ ମାନେ ହଉ ବଡ ମାନେ ଲାଗି ଥିବା ଦ୍ଵାରା ଆଖି ଖରାପ ହଉଛି। ପିଠି ଦରଜ ହଉଛି ଆଉ ଦୀର୍ଘ ସମୟ ଧରି ଫୋନ ହେବା ବ୍ୟାକ୍ ପେନ୍ ବି ହଉଛି ଯାହା ଆଉ ମସ୍ତିଷ୍କ ଉପରେ ଏହାର ବହୁତ କୁ କୁପ୍ରଭାବ ମଧ୍ୟ ପଡୁଛି। ତମ ଆଉ ତାର କଣ ମେରିଟ୍ସ ଜାଣିଛ ମୋତେ କୁହ କଣ ମେରିଟ୍ସ ଅଛି ଯଉଟା ଆମେ ଲୋକମାନଙ୍କୁ କହିପାରିବା କଣ ମେରିଟ ଯୋଉଟା ମୋବାଇଲ ସମୟ କେତେ ସମୟ ବ୍ୟବହାର କରିବା କଣ କରିବା ତମେ କୁହ।
ସବୁ ଜିନିଷ ର ଉପକାରିତା ଅପକାରିତା ରହିଥାଏ ଆମକୁ ଡିପେଣ୍ଡ କରୁଛି ଲୋକମାନଙ୍କ ଉପରେ ଯେ ସେମାନେ ତାଙ୍କୁ କେମିତି ଅ ବ୍ୟବହାର କରୁଛନ୍ତି। ଏବେ ଯଦି ଆମେ ସୋସିଆଲ ମିଡିଆରେ କଥା ଦେଖିବା ଯଦି ଯୋଉମାନେ ଟିକେ ଜାଣିଥିବେ ବୁଝିବା ଲୋକ ଥିବେ ଜଣାଶୁଣା ପାଠ ପଢା ଲୋକ ଥିବେ ସେମାନେ ତାକୁ ଠିକଙ୍କର ଉପଯୋଗୀ ପାଇଁ ବ୍ୟବହାର କରିବେ ଯେମିତି କିି ବିକାଲି ସୋସିଆଲ ମିଡିଆ ଆମକୁ ହେଲ୍ କରୁଛି ଆମ ଭଳିଆ ଛୁଆ ମଙ୍କ ପାଇଁ ଯିଏକି ପାଠ ପାଠ ପୁଛନ୍ତିମ୍ପିଟେଟିଭ ଏକ୍ଜାମ ପାଇଁ ପ୍ରିପାରାରେସନ୍ କରୁ ତା ପାଇଁଟା ଗୋଟେ ସବୁଠୁ ବଢିଆ ପ୍ଲାଟଫର୍ମ କାହିଁକିନା ଆମେ ସୁପ ପ୍ରକାର ଜିନିଷ ଅନଲାଇନ କ୍ଲାସ ରୁ ଆରମ୍ଭ କରି ଧଙ୍କ କରେଣ୍ଟ ଆଫେୟାର୍ସ ହଉଛି ଯଉ ବି ଜିନିଷ ଯାହାବି ଆମର ରହୁଛି ଜିନିଷ ଯୋଉଟା ଏକ୍ଜାମ ପାଇଁ ନିହାତି ଜରୁରୀ ସେବୁ ଜିନି ଆମେ ସୋସିଆଲ ମିଡିଆନକ ୟୁଟୁବ ଥ୍ରୁ ରୁ ପାଇପାରୁଛୁ ତ ଡିପେଣ୍ଡ କରୁଛି ଜିନିଷ ଯେ ଲୋକମାନେ ତାକୁ ବ୍ୟବହାର କେମିତି କରୁଛନ୍ତି ଆଉ ସବୁଠୁ ବଡ କଥା ହେଲା ଯୋଉ ଛୁଆ ମାନେ ଆର ଅପବ୍ୟବହାର କରୁଛନ୍ତି। ତାହା ପାଇଁ ପ୍ୟାରେଣ୍ଟସ୍ ମାନେ ତାଙ୍କର ଯୋଉମାନେ ସବୁ ପରିବାରରେ ଅଛନ୍ତି ବାପା ମା ସେମାନଙ୍କୁ ସବୁବେଳେ ଧ୍ୟାନ ଦେବା କଥା। ଅଛି ଯେ ଛୁଆ ଯଦି ମୋବାଇଲ ଦେଖୁଛି କି ସୋସିଆଲ ମିଡିଆର ଇସ୍ତେମାଲ ବ୍ୟବହାର କରୁଛି ତାହେଲେ ସେ ତାକୁ କୋଉ କୋଉ ଦୃଷ୍ଟିକୋଣରୁ ସେଇଟାକୁଇ ୟୁଜ କରୁଛି ଭଲରେ କରୁଛି କି ମନ୍ଦରେ କରୁଛି ଯଦି ସେ ଭଲରେ କରୁଛି ତାହେଲେ ତାଙ୍କୁ ଗାଇଡେନ୍ସ ଦେବା କଥା ଯ ସେ ମନ୍ଦରେ କରୁଛି। ତାହେଲେ ସେଟାକୁ ବନ୍ଦ କରିକି ଯେତେ ଶୀଘ୍ର ହବ ତାକୁ ସେ ସବୁ ଜିନିଷ ର ଦୂରେଇ ଦବା କଥା। ମୋବାଇଲ୍ ୟୁଜ୍ କଥା ହେଲେ ଛୁଆମାନଙ୍କର ନିହାତି ଘଣ୍ଟାଏ ଯଦି ଦେଖୁଛନ୍ତି ହଁ କିଛି ମନୋରଞ୍ଜନ ପାଇଁ ହେଲା କାର୍ଟୁନ ଦେଖୁଛନ୍ତି କି କିଛି ୟୁଟ୍ୟୁବ ରେ କିଛି କାହାର ଭ୍ଗ ଦେୁଛନ୍ତି ଯଉଟା କି ଛୁଆମାନଙ୍କ ରିଲେଟେଡ ଥିବ ସେଇଟା ଦେଖିଲେ ଠିକ ଅଛି। କିନ୍ତୁ ବଡମାନଙ୍କ ମେଚ୍ୟର କଣ୍ଟେଣ୍ଟ ଦେଖିବ ତାଙ୍କ ପାଇଁ ଠିକ୍ ନୁହେଁ ଆଉ ଏଇଟା ପିତାମାତାଙ୍କର କର୍ତ୍ତବ୍ୟ ଯେ ସେମାନେ ଦେଖିବେ ଯେ ଛୁଆ କୋଉ ରାସ୍ତାରେ ଯାଉଛି କେମିତି ଯାଉଛି।
ତମେ କଣ କହୁଛ ଏ ସବୁ ବିଷୟରେ।
ସେଇଟା ଠିକ କଥା ଯେ ହେଲେ ବାପା ମା ତ ନିଜେ ମୋବାଇଲ ଦେଖୁଛନ୍ତି। ତ ବାପା ମା ତ ନିଜେ ଫୋନ ଦେଖୁଛନ୍ତି ନିଜେ ଫେସବୁକ୍ ୟୁଜ୍ କରୁଛନ୍ତି ସବୁବେଳେ ଇନଷ୍ଟାଗ୍ରମ୍ ୟୁଜ୍ କରୁଛନ୍ତି। ସେଇଟା ତ ବହୁତ ଅସୁବିଧା କରୁଛି ପିଲାମାନଙ୍କୁ ପିଲା ଦେଖୁଛନ୍ତି ଯେ ବାପା ମା ତ ଏଇଟା ଦେଖୁଛନ୍ତି ଆମେ କାହିଁ ଦେଖିବୁନି ମୋ କହିବା କଥା ଯେ ବାପା ମା ନିଜେ ନିଜକୁ ଆଗେ ତାଗିଦ କରିବା କଥା। ଯେ ନାଇଁ ଆମେ ସେଗୁଡା ଦେଖିବାନି କାରଣ ଏଇଗୁଡା ଦେଖିଲେ ଆମ ଛୁଆ ଉପରେ ତାର କେତେ କୁପ୍ରଭାବ ପଡିବ ଫେସବୁକ ରେ ଏକଉଣ୍ଟ ତିଆରି କରିବା। ସେଇଟା ଆମର କିଛି ଦରକାର ନାହିଁ ଦୈନନ୍ଦିନ ଜୀବନ ଶୈଳୀକୁ ଆମେ କାହିଁକି ଫେସବୁକ ରେ ଦେବା କଣ ପାଇଁ? ସେଟା କଣ ଦରକାର କି ସେଟା ତମେ ଯଦି ଚାହିଁବ। କିଛି ପଢା ଶିକ୍ଷା ବିଷୟରେ ତମେ ଯାଇ ଫେସବୁକରେ ଦେଇପାରିବ। ଶିକ୍ଷା ବିଷୟରେ ଦେଇପାରିବ ଲୋକ ଜାଣିଲେ ଭଲ ହବ କିଛି ଜିନିଷ ଭଲ କି କୌଣସି ଔଷଧ ବିଷୟରେ ହଉ କିଛି ଆଧ୍ୟାତ୍ମିକ ଜ୍ଞାନ ବିଷୟରେ ତମେ ଦେଇ ଫେସବୁ ହଉ ଇ୍ରରେ ହଁ ଦେ ବିଦେଶ ହ ବିକାଶ ବିଷୟରେ ତ ସେଇଟା ଭଲ କିନ୍ତୁ ତମେ ଯଦି ଯାଇ ନିଜର ଫଟୋ ଅପଲୋଡ଼୍ କରିବ ନିଜର ପର୍ସନାଲ୍ ଲାଇଫ୍କୁ ଦେଖାଇବ ତ ଛୁଆ କହୁଛନ୍ତି ଆମ ମୋ ମା ଆଜିକାଲି ଯୋଉ ନାଚ ଗୀତ କରିକି ଯୋଉ ରିଲସ ରେ ପଠଉଛନ୍ତି। ଛୁଆ ତ ଦେଖୁଛନ୍ତି ମା ବାପା ମାନଙ୍କୁ ଏଇଗୁଡା କରୁଛନ୍ତି ତ ଛୁଆ ବି କହୁଛନ୍ତି ଆମେ ବି ସେୟଆ କରିବୁ। ତ ସେଇ ଜିନିଷକୁ ତମେ ଅଟକେଇଲେ ଛୁଆ ଅଟକିବ। ଛୁଆଙ୍କ ଆଗରେ ବହି ପଢିବ। ଛୁଆଙ୍କା କୁ ଟିଭିି ଦେଖିବାକୁ କହିବ। ବେଶୀ ସମୟ ନୁହେଁ ଟିଭି ବି ଦେଖିବାକୁ ବି ଏକ ଘଣ୍ଟା ସମୟ ରଖିବ। ସମୟ ଭିତରେ ସବୁ ଜିନିଷ ସରାଇବ ଟାଇମ ରେ ତାଙ୍କୁ ଏକ୍ସରସାଇଜ କରାଇବ, ବ୍ୟାୟାମ କରାଇବ ସାଇକେଲିଂ କରାଇବ। ଏସବୁ ଜିନିଷ ଶିଖେଇବ ଛୁଆମାନଙ୍କୁ ତମେ ଯେ ମେ ମୋବାଇଲ ଟା କେତେ ଖରାପ ମ ମୁ ନିଜର ମସ୍ତିଷ୍କ ପାଇଁ। ଆଉ ଦେହ ପାଇଁ କେତେ ଖରାପ ତାକୁ ମଧ୍ୟ ସେ କଥା ବୁଝେଇବ। ଆଉ ନିଜେ ମଧ୍ୟ ବ୍ୟବହାର କରୁନ ବୋଲି ତାଙ୍କୁ ବତେଇବ। ତମେ କ ଖଟ ପାଖରେ ଶୋଇଲା ବେଳେ ବେ ବେଡ ପାଖରେ ଶୋଇବା ଆଗରୁ ଘଣ୍ଟାଏ ଆଗରୁ ମୋବାଇଲକୁ ଛାଡ଼ିବ। ତାହେଲେ ଛୁଆ ବି ଜାଣିବ ନାଇଁ ମୋ ମା ବାପା ତ ଦେଖୁନାହାନ୍ତି ମୁଁ ବି ଦେଖିବିନି। ମୋ ମା ବାପା ତ ପାଠ ପଢ଼ୁଛି ମୁଁ ବହି ପଢୁଛି ମୁଁ ବି ବହି ପଢ଼ିବି। ମୋ ମା ମା ତ କାମ କରୁଛନ୍ତି ମୁଁ ବି କାମ କରିବି, ଘରର କାମରେ ଛୁଆଙ୍କୁ ଲଗେଇବ। ଘରର କାମରେ ଛୁଆଙ୍କୁ ଲଗେଇବ। ମାନେ ଛୁଆଙ୍କୁ କିଛି ଛୋଟ ଛୋଟ କାମ ଦବ, ଯେମିତିକି ଛୋଟ ଜିନିଷ। ପାଣି ଗ୍ଲାସ ଟେ ଆଣେ। କି ଏଟା ନେଇକି ଥୋଇଦେ କି, ଏସବୁ ଜିନିଷ ଛୋଟ ଛୋଟ କାମ ଛୁଆଙ୍କୁ ଲଗେଇବ। ଯାହା ଦ୍ଵାରା ଛୁଆ ହୁଅନ୍ତୁ କି ବଡ ହୁଅନ୍ତୁ, ଆପଣ ସବୁବେଳେ କାମରେ ବ୍ୟସ୍ତ ରହିଲେ ଆ ଆପଣଙ୍କୁ ଏଇ ମୋବାଇଲ ଟା ସୋସିଆଲ୍ ମିଡିଆ ଆପଣଙ୍କୁ ହଇରାଣ କରିପାରିବନି। ମେନ୍ ଯଦି ଆପଣ କାମରେ ରହିବେ, ନିଜକୁ ସବୁବେଳେ କିଛି ନା କିଛି କାମରେ ଏନ୍ଗେଜ କରିକି ରଖିବେ, ତାହେଲେ ସୋସିଆଲ ମିଡିଆ ବ୍ୟବହାର କରିବ ଆପଣଙ୍କ ପାଖେ ଟାଇମ ହବନି। ତ ମୁଁ ସମସ୍ତଙ୍କୁ ଏଇ ଜିନିଷ କହିବାକୁ ଚାହୁଁଛି ଯେ ସୋସିଆଲ ମିଡିଆର ଅ ଉ ପ୍ରକୋପରୁ ବଞ୍ଚନ୍ତୁ। ଆଜିର ଯୁବପିଢି କାଲିର ନାଗରିକ। ଯଦି ସେ ଯଦି ଏଇ ପ୍ରକୋ୍ପରୁ ନିଜକୁ ବଞ୍ଚାଇ ନ ପାରିବ। ତାହେଲେ ତା ଭବିଷ୍ୟତ ଅନ୍ଧକାରମୟ ହବ। ଏବଂ ଆମ ଦେଶର ଭବିଷ୍ୟତ ମଧ୍ୟ ଅନ୍ଧକାରମୟ ହବ। ତମେ କଣ କହୁଛ? କହିବାର କିଛି ଉଁ ଉମ କଣ କଲେ ଲୋକମାନଙ୍କ ମନରେ ସଚେତନତା ଜାଗ୍ରତ ହବ।
ଯଦି ଲୋକମାନେ ଭଲ ଜିନିଷ ଦେଖିବେ, ସୋସିଆଲ ମିଡିଆରେ କୌଣସି ଖରାପ ଜିନିଷ ଦେଖିବେନି। କ୍ରାଇମ ଦେଖିବେନି। କାହା ସାଙ୍ଗରେ ଅସଦାଚରଣ ହଉଛି ସେ ଜିନିଷ ଦେଖିବେନି। ଭଲ ଜିନିଷ କେମିତି ଆଧ୍ୟାତ୍ମିକ ଜିନିଷ ହେଲା। କି କୌଣସି ଜିନିଷ ଯଉଥିରେ କି ଆମେ ଦେଶ ବିଦେଶର ଖବର ଜାଣିପାରିବା। ଦେଶରେ କଣ ହଉଛି ଦେଶ କେମିତି ବିକଶିତ ହବ ଆମ ସେ ଶିକ୍ଷା କୁ କେମିତି ଆମେ ବିକଶିତ କରିବା, ଏଇ ସବୁ ଜିନିଷ ଜାଣିବା ହଉଛି ପ୍ରଥମେ ସ ସବୁ ସମସ୍ତ ଛୁଆଙ୍କର ପ୍ରା କାମ ନିଜେ ଜାଣିବେ ଯଦି ଦେଶରେ କଣ ହଉଛି ଦେଶକୁ କେମିତି ଆମେ ଉନ୍ନତି କରାଇବାକୁ ହୁଅ ଉନ୍ନତି ପଥରେ ନେବାର ଅଛି, ତାହେଲେ ଏବେଠୁ ହିଁ ତାଙ୍କୁ ସଚେତନ ହବା ଦରକାର ଅଛି। ସୋସିଆଲ ମିଡିଆରେ ଟାଇମ ୱେଷ୍ଟ କରିବା ପାଇଁ ନୁହଁ। ସୋସିଆଲ ମିଡିଆକୁ ସବୁ କୁ ନିଜର କେମିତି ତା ସେରା ତମ ଜୀବନରେ କେମିତି ତମକୁ ସେରା ଆ ଗୁ ଏ ମାନେ ଇଏ ଦେଇପାରିବ, ତମକୁ ସେଟା କେମିତି ବେନିଫିଟ ଦେଇପାରିବ ସେଇ ଉପରେ ଦେଖିବାର ଅଛି। ନା କି ତାକୁ ୟୁଜ କରିକି ନିଜର ଆଉ ନିଜର ମାନସିକ କୁ ମାନସିକକୁ ଖରାପ କରିବାର ଅଛି।
ହୁଁ ହୁଁ। ଆଚ୍ଛା ଆଉ ହଉ ଆ ତୋ ସାଙ୍ଗେ କଥା ହେଇ ଭଲ ଲାଗିଲା। ମୁଁ ରଖୁଛି ଠିକ ଅଛି ହଁ ହଁ ହଁ ହଁ।
ସେଇ ତାକୁ
ଠିକ୍ ଅଛି ରଖୁଛି ହୁଁ।